ହ୍ୟାଲୋ।
ଜଗନ୍ନାଥ।
ଆଉ କଣ କରୁଛନ୍ତି?
ଏ ବସିଛି ଆଉ।
ଆଉ ଆଜି କଣ ମଣିଙ୍ଗରେ କଣ ଖାଇଥିଲେ?
ମଣିଙ୍ଗି ରେ ବରା, ପୁରୀ, ଉପମା।
ହଁ ଆଉ ଦି ପରେ
ଦି ପରେ ଭାତ, ଡାଲି, ଭଜା।
ଆଉ ଆପଣଙ୍କ ଦେହ ପା ଭଲ ଅଛି ତ?
ହଁ ଭଲ ଅଛି।
ଆଉ ଠାକୁରଙ୍କ ଦୟାରୁ ଆପଣଙ୍କ ଦେହ ପା ଭଲରେ ଥାଉ। ସମସ୍ତିଙ୍କୁ ଭଗବାନ ଭଲରେ ରଖନ୍ତୁ ଆଉ କଣ ଖା କଣ ଖାଇବା କୁ ଆପଣଙ୍କୁ ଭଲ ଲାଗେ?
ମତେ ବିରିୟାନୀ ଖାଇବା ପାଇଁ ଭଲ ଲାଗେ।
ନନଭେଜ ନା ଭେଜ?
କଣ କହିଲେ?
ନନଭେଜ ମାନେ ସାଧା ନା ଆଇଁସ। ହାଲୋ।
କଣ କହିଲେ?
ମୁଁ ହେଲି ସାଧା ଖାଇବାକୁ ଭଲ ଲାଗେ, ନା ଆଇିଁସ ଖାଇବାକୁ ଭଲ ଲାଗେ?
ନା ଆଇଁଷ ଖାଇବା
ଆଇଁଷ ଖାଇବାକୁ ଭଲ ଲାଗେ।
ହାଲୋ।
କଣ ଭଲ ଲାଗେ ଆମକୁ।
କଣ ଖବର ସବୁ କୁହ।
ହାଲୋ।
ଏଇନା କଉଠି?
ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ହାଲୋ।
ହଁ କୁହନ୍ତୁ ଘରେ ଅଛି। ଠିକ ଆଜ୍ଞା।
ଆଉ ଗାଁ ଆଡେ କେବେ ଆସିବ?
କୁଆଡେ କହିଲେ?
ତମ ଶଶୁର କିଏ ଆସିବ?
ପର୍ସିନାଲ କଥା ହୁଅନ୍ତୁନି।
ଆରେ ଗାଁ ଆଡ଼େ କିଏ ଶଶୁର ଘର ଆଡ଼େ ଆସିବ କଣ ଖବର ଜବ ଫବ କରୁଛ କି ନାଇଁ।
ପ୍ଲିଜ଼ ପର୍ସିନାଲ କଥା କିଛି କୁହନ୍ତୁନି ଆ ଭିତରେ
ଓ ହୋ।
ଆଉ କଣ? ହଁ କଣ ବନେଇବାକୁ ଆପଣଙ୍କୁ ଭଲ ଲାଗେ?
ମୁଁ ତ ମୁଁ ସିମେଇ ସୁଜି ବନଉଛି।
ହୁଁ ହୁଁ।
ସିମେଇ ସୁଜି ବନଉଛି।
ଆଉ ଆମ ଓଡ଼ିଶାରେ ଏତେ ମନ୍ଦିର ଅଛି। ଆପଣ କୋଉ କୋଉ ମନ୍ଦିର ବୁଲି-ବୁଲିଛନ୍ତି ମାନେ ଦେଖିଛନ୍ତି।
ମୁଁ ଓଡିଶାର ଲଗ୍ଭଗ ହଁ କିଛି ମନ୍ଦିର ଦେଖିଛି ଜଗନ୍ନାଥ ପୁରୀ ହେଲା ଦେଖିଛି ଆଉ ବହୁତ କିଛି।
ମାନେ ଚାରି ଧାମ ର ଆମ। ଶୁଣନ୍ତୁ ଚାରି ଧାମରୁ ଆମ ଓଡିଶାରେ ଗୋଟେ ଧାମ ଅଛି। ସେଠିକି ଯାଇଛନ୍ତି ନା ନାଇଁ।
ଚାରିଧାମରେ ପୁରୀ ଯାଇଛି ଆଉ ଯାଇନି ତିନିଟାଙ୍କ ଯିବା।
ସେଇ ଯେ ପୁରୀ ଗୋଟେ ଧାମ ନୁହଁ କି ଚାରି ଆମ ଆମ ଇଣ୍ଡିଆରେ ଅଲ୍ ଟୋଟାଲ ରେ ମାନେ ଇଏ ଉପରେ ଆମର ଚାରିଟା ଧାମ ଅଛି ଚାରି ଟା ଧାମ ର ଆମ ଓଡିଆଙ୍କର ହଉଛି ପୁରୀ ଧାମ ଇଏ ହେଲା ଗୋ ଟିଏ ସେଇଟା ହେଲା ଆମ ଓଡିଆଙ୍କର ମାନେ ଧାମ। ସେଠିକି ଯାଇଛନ୍ତି ନା ଯାଇନାହାନ୍ତି?
ହଁ ଯାଇଛି ନା ପୁରୀ ଯାଇଚି।
କେମିତି କଣ ଗଲେ କେମତି କଣ ଏ ଇଏ କଲେ ସେ ବିଷୟରେ ଟିକେ କୁହନ୍ତୁ?
ଏ ଯାଇଥିଲି ଟ୍ରେନ ରେ ଗଲୁ ଟ୍ରେନ ଗଲା ପରେ ପୂଜା ଘରେ ଦିଦିନ ହୋଟେଲ ଫୁଟେ ଗଲୁ କୋଣାର୍କ ଫଣାର୍କ ବୁଲିଲୁ। ତାପରେ ବୁଲାବୁଲି କରିକି ରହିକି ସମସ୍ତେ ଆଉ ରହିଲୁ ପୁରୀ ଯିବାର ଯାଇ ହେଲାନି। ପୁଣି ନେଷ୍ଟ ଜୁଲାଇରେ ଆମ ଦିଦି ବାହାହବ। ଆଉ ତମର ତମ ଫ୍ୟାମିଲି ରେ ପୁରୀ ଯାଉଚ କେବେ?
ଫାଷ୍ଟ ଷ୍ଟାର୍ଟିଂ ଟ୍ରେନରେ ଗଲେ
ହଁ।
ଟ୍ରେନ ରୁ ଓହ୍ଲାଇଲା ପରେ କଣ କଲ ଅଟ ଅଟ କଲେ।
ହଁ ହଁ।
ଅଟୋ ଅଟୋ କରିକି କୋଉଠିକି ଗଲେ?
ଅଟୋକ ଗଲି ହୋଟେଲ।
ହୋଟେଲ ସେଠି ରୁମ ନେଲେ ରୁମ ନେଇକି ରହିଲେ।
ହଁ ରୁମ ନେଇକି ରହିଲୁ ତାପରେ ସମୁଦ୍ର ଆଇଲୁ ସମୁଦ୍ର ଆସିିକି ଗାଧାପାଧା କଲୁ।
ସମୁଦ୍ରରେ ଗାଧ ଗାଧୋଇଲ। ଗାଧେଇକି ତାପରେ ଶୌଚାଳୟ ଗଲ ଗାଧେଇବା ପାଇଁ? ଆଜ୍ଞା।
ଆସିକି ରେଷ୍ଟ କଲୁ। ପରେ ଇଭିନିଙ୍ଗ ମନ୍ଦିର।
ଓଡିଆରେ ଓଡିଆରେ କୁହନ୍ତୁ ଇଂଲିଶ କୁହନ୍ତୁନି ଓଡିଆରେ କୁହନ୍ତୁ।
ହଁ। ଅଟୋ ଗଲୁ ଜଗନ୍ନାଥ ମ ହାଲୋ।
ଆଜ୍ଞା। ତାପରେ କେତେଦିନ ରହିଲେ?
ପାଖକୁ ଦର୍ଶନ
ଆପଣ ଯୋଉ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଗଲେ ବୁଝିଲେ କି ଭାଇ ଆପଣ ଯୋଉ ନ ମ ମନ୍ଦିର ଭିତରୁ ଦର୍ଶନ କରିବାକୁ ଗଲେ ଆପଣ ଠାକୁରଙ୍କୁ ଦେଖିକି କଣ ଭାବିଲେ ମନରେ?
ନର୍ମାଲ ଠାକୁର ଯେମିତି ସମସ୍ତଙ୍କୁ ଭଲରେ ରଖ
ମନରେ ତ କିଛି ମନରେ ତ କିଛି ଗୋଟେ ମାନେ ଆସିଥିବ ନା?
ମୁଁ ଏମିତି ପର୍ସନାଲ କିଛି ଭାବିନି ମୁଁ ଭାବିଲି ଦୁନିଆ ଭଗବାନ୍ ଜୟ ଜଗନ୍ନାଥ ସମସ୍ତିଙ୍କି ଭଲ ହଁ ଯେତେଳେ ଠାକୁରଙ୍କୁ ଯାଏ ମୁଁ କୁହେ ଭବି ସମସ୍ତିଙ୍କି ଭଲରେ ରଖ ଦୁନିଆକୁ ସମସ୍ତ ଭଲରେ ରଖ ଯାହାର ଯୋଉ ନେସେସୀ ତାଙ୍କୁ ତମେ ହେଲ୍ପ କର ଭଲ ସମସ୍ତି ଙ୍କୁ ଭଲ ରେ ରଖ ତ ଆମକୁ ଭଗବାନ ଆ କୃପାରୁ ଭଲରେ ଅଛୁ ସମସ୍ତଙ୍କୁ ଭଲରେ ରଖ। ଆଉ ଟିକେ ରଖି କଣ କଥା ହବ? ଏ ବହୁତ କଥା ହେଇସାରିଲିଣି।
ଆପଣଙ୍କ ମୋବାଇଲରେ ଆପଣଙ୍କ କଥା ହୁଅନ୍ତୁ ହ୍ୟାଲୋ। ହଁ।
କୁହ।
ମୁଁ କହିଲି ଏ ଏଟା ଯାହା ଫ ଫୋନ ସିଏ କଥା ହୁଅନ୍ତୁ ଆପଣଙ୍କ ଫୋନରେ ଆପଣଙ୍କ କଥା
ଆଁ?
ମୁଁ କହିଲି ଆପଣଙ୍କ ଫୋନ ରେ ଆପଣ କଥା ହେବେ। ମୁଁ କହିଲି ଆପଣଙ୍କ ଫୋନ ଆପଣଙ୍କ କଥା ଥା ହେବେ।
ଏ ତମ ଫୋନ ରେ ତମେ ନିଜେ କଥା ହବ ଆଉ କେହି କଥା
ହ୍ୟାଲୋ।
ହଁ କୁହ ତମେ ତମ ଲାଇଫ ରେ କୁହ କେମିତି କଣ କୁଆଡେ ବୁଲିଥିଲ ଟିକେ କୁହ?
ରଅ ଆପଣଙ୍କ ଗାଁରେ ରଜ ପାଳନ କେମତି କଣ କଲେ ଟିକେ କହିବେ? କହୁ ନାହାନ୍ତି।
ଅ
ମୁନି ଆପଣ ଏ ବର୍ଷ ରଜ ଜ କେମିତି କଣ ପାଳନ କଲେ ଟିକେ ସେ ବିଷୟ ରେ ଟିକେ କୁହନ୍ତୁ।
ତ ରଜକୁ ଜି ଗାଁକୁ ଯାଇନି ଆଉ ଉ ତମେ ରଜରେ କଣ କେନ୍ତି ପାଳନ କର ଟିକେ କୁହ।
ହଉ ଠିକ ଅଛି ଦ ଶୁଣନ୍ତୁ ତାହେଲେ। ଏବ ବର୍ଷ ଫାଷ୍ଟର ଶୁଣନ୍ତୁ ମୁଁ କହୁଛି ଶୁଣନ୍ତୁ।
ହଁ।
ଫାଷ୍ଟ ରଜରେ ପୋଡ଼ ପିଠା କରିଥିଲେ ମାମା। ପୋଡପିଠା ଖାଇଲୁ। ପୋଡପିଠା ଖାଇଲା ପରେ ତାପରେ- ହେଁ ଏଁ ଏଁ। ଉଁ ଯୋଉ ମାନେ ବୁଲାବୁଲି ହେଲା ଦିଳି ଖେଳ ବି ହେଲା। ଦୋଳି ଖେଳ ହେଲା ପରେ। ତାପରେ ମାନେ ଖରା ବଳେ। ହଁ ଆମର ଭୋଜି ପ୍ରୋଗ୍ରାମ ହେଇଥିଲା। ହେଲା କି। ଭୋଜି ପ୍ରୋଗ୍ରାମ ହେଉଥିଲା ଭୋଜି- ଖାଇଲୁ। ଭୋଜି ଖାଇକି ଉ ଭୋଜି ଖାଇ ସାରିଲା ପରେ- ଏ ଯୋଉ ତାପରେ କଣ ହେଲା ପୁଣି ଦୋଳି ଖେଳ ହେଲା କମ୍ପିଟିସନ ମାନେ- ଖେଳକୁଦ ଛୋଟ ଛୋଟ ଛୋଟ ଛୋଟ ଛୁଆ ମାନଙ୍କର ମ୍ୟୁଜିକ ଚିୟାର। ଆଉ କୋଉଁ ଛୋଟ ଛୁଆ ମାନେ କବାଡ଼ି ଖେଳ, ବଡ଼ ଛୁଆ ମାନେ କବାଡ଼ି ଖେଳ। ଏସବୁ ଖେଳ ହେଲା। ଖେଳ ହେଲା ପରେ ସନ୍ଧ୍ୟା ବେଳେ ତାପରେ ସନ୍ଧ୍ୟା ବେଳକୁ ତ ବର୍ଷା ହେଲା। ହେଲା ବେଳକୁ କିଛି ପ୍ରୋଗ୍ରାମ ହେଇପାରିଲା ନାଇଁ। ଗଲା ତାପରେ ସେଖେଣ୍ଡ ଦିନ ସେମତି ସଖାଳୁ ଉଁ ଚକୁଳି ପିଠା, ମଟର ଆଳୁ ତରକାରୀ ଖିଆ ହେଲା। ଖିଆ ହେଲା ପରେ